ହାଲୋ ହଁ। ହଁ ଆଉ। ଖିଆ ପିଆ ସାରିଲାନି ନା।
ହଁ। ହଁ ଖିଆ ତ ସରିଲାଣି ଖାଇସାରିଲିଣି କେତେବେଳ ଏଇନା ଆଉ ଟିକେ ଶୋଷ ହେଲା। ଓ ଟିକେ ଇଏ ହେଲା ଗୋଟେ ନିମିକି ଆଣିକି ଖାଇଦେନି।
ଓହୋ। ନା ଏଇ ଯୋଉ ଖରା ହୋଉଛି ପାଣି ସଫିସିଏଣ୍ଟ ପିଅନ୍ତୁ। ଭାବୁଥିଲି ଏଥର ପାଖେଇ ଆସିଲା ତ ଆମର ପ୍ରଭୁଙ୍କର ରଥଯାତ୍ରା।
ହଁ ଆ। ଆମର ବର୍ଷ ଦିନେ ଯାଉ।
ହଁ।
ଯିବୁ ନାହିଁ ଏ ବର୍ଷ।
ତାହେଲେ କଣ କେମିତି କହିଲେ ହଁ ହଁ ହଁ।
ସୁବିଧା କଣ କିଛି ନା ଖାଲି ଯୋଉଠି ଠାକୁର ଦେଖିବ। ଆସିବ ଆଉ ତ କଉଠି ରହା।
ଆଉ ରୁମ ପାଇଁ ଘର ମିଳିଯାଏ ତ ଶୀଘ୍ର। ଭାବୁଛି ରଥଯାତ୍ରା ଟାଇମ ରେ ତ ବହୁତ ଭିଡ ହୁଏ ଭିଡ ହୁଏ ମୁଁ।
ହୁଁ।
ମୋବାଇଲ ବଧେ ଯୋଉ ଇଏଟା କରିଦେବି ଟିକେଟ କରିଦେବି ଘର ପାଇଁ କି। ଆଉ ସେତେବେଳେ ଅ ସୁବିଧା ହବନି ଆଗତୁରା ନହେଲେ ଯଉ ଯା। ମରେ ଆଉ ମିଳିବନି।
ହଁ ନା ନା ରଥଯାତ୍ରାରେ କେହି ରହ ନ୍ତିନି ଘର ଫର ନେଇକି ଯିଏ ଯାଆନ୍ତି ସେ ତାଙ୍କର ଦେଖିଦୁଖା କି ପୁଣି ତା ପର ଦିନ ତ। ଖାଲି ଦେ ଠିଆ ହେବା କଥା ଚାଲିବା କଥା କଉଠି ତ ବସିବା କଥା ନୁହେଁ ଆଉ ଘରେ ନେଇକି କଣ କରିବ। ତା ପରଦିନ ଯେତେବେଳେ ସେ
ରହିବାର ମାନେ ଗୋଟେ ଦିନରେ କଣ ଆସିବା ହବ କି ଯାଇ କି ଯାହା ହେଲେ ବି ଟିକେ ରହିବାରେ ମାନେ ଟିକେ ବୁଲି ବୁଲାଇକି ଭଲସେ ଆସିବୁ ନା।
ନା ତାଙ୍କର ତା ସେ-ସେମାନଙ୍କର ସେମାନଙ୍କର ବି ଘ ଅଛି ସେ ରଖି ରହିବା ପାଇଁ ବି ଅଛି ତାଙ୍କର ସ୍ଥାନ। ହୁଁ ବର୍ଷ ଦିନେ ସେଇଆ ହୁଏ ଏ ବର୍ଷ ଟା କଣ।
ହୁଁ ମୁଁ ମୁଁ ତ ଶୁଣିଥିଲି କଣ ଚାରିଟା ଦ୍ଵାର ରହିଛି। ଆପଣ ସେ ଦ୍ୱାର ବିଷୟରେ କଣ ଜାଣିଛନ୍ତି କି ନାହିଁ।
ଏ ରେ ମୋର ଝିଅ ମନରେ ରହେନି ଲୋ।
ଓହୋ କଣ ବ୍ୟାଘ୍ର ଦ୍ଵାର ଗୋଟେ ଅଛି। ଗୋଟେ ହସ୍ତି ଦ୍ୱାର ଅଛି ଆଉ ସିଂଘ ଦ୍ୱାର ଅଛି। ପ୍ରଥମ ଦ୍ୱାର ହଉଛି ସିଂଘ ଦ୍ୱାର ଆଉ ବ୍ୟାଘ୍ର ଦ୍ୱାର। ଅଶ୍ୱ ଦ୍ୱାର ଆଉ ଗୋଟେ ହସ୍ତି ଦ୍ୱାର ଚାରୋଟି ଦ୍ଵାର ରହିଛି। ନା ମୁଁ ଛୁଆ ବେଳେ ଯାଇଥିଲି ଆଉ ବହିରେ ବି ପଢିି ଚି ମଧ୍ୟ ଚାରୋଟି ଦ୍ଵାର ରହିଛି। ଯଉଟା କି ପ୍ରଥମ ମୁଖ୍ୟ ଦ୍ଵାର ହଉଛି ସିଂଘ ଦ୍ୱାର ଯୋଉଟା କି କୁହନ୍ତି ଆମେ।
ଉଁ ଯୋଉ ସେଇ ସେଇ ବାଟରେ ଚାରି ଦ୍ୱାର ଅଛି କିନ୍ତୁ ଚାରି ଦ୍ୱାର ଖୋଲା ନୁହେଁ ତିନି ଦ୍ୱାର ଖୋଲା ନା ବନ୍ଦ ଗୋଟେ ଦ୍ୱାର।
ଗୋଟେ ଦ୍ଵାର ସେଇଟା ସିଂଘ ଦ୍ୱାର ହିଁ ଖୋଲ ଯାଏ।
ଦି ଦ୍ୱାର ଗୋଟେ ଦ୍ୱାର ବାଟେ ଯିବ ଗୋଟେ ଦ୍ୱାର ବାଟେ ଆସ
ହଁ ହଁ ନିହାତି ଆଉ ର ବିଭିନ୍ନ। ଦେବା ଦେବୀଙ୍କର ମଧ୍ୟ ମନ୍ଦିର ରହି ଚ-ଚାରି ପ-ପାଖରେ ନାଇଁ କି ସେଥି ମଧ୍ୟ ରୁ ସେଥି ମ ଧ୍ୟରୁ ମତେ କହିଲେ କଣ କଣ ମନ୍ଦିର ରହିଛି ତଥାପି।
ସେଇଠି ତ ସବୁ ଠାକୁରଙ୍କର ମନ୍ଦିର ଗୋଟିଏ ଗୋଟିଏ ରହିଛି ସେ ନାରାୟଣ ମନ୍ଦିର ଲ ଲକ୍ଷ୍ମୀ ମନ୍ଦିର ଶିବ ମନ୍ଦିର ପାର୍ବତୀ ମନ୍ଦିର। ସବୁ ମନ୍ଦିରଙ୍କର ହୁଁ।
ସବୁ ଗୋଟା ବହୁତ ପୁରୁଣା ହେଇଗଲାଣି ନା କି କିନ୍ତୁ ତଥାପି ମଧ୍ୟ। ବର୍ତ୍ତମାନ ଯାହା ସବୁ କିନ୍ତୁ ବହୁତ ସୁନ୍ଦର ଦେଖ
ସୁନ୍ଦର ହଁ। ଯାଇକି ବୁଲିକି ଅବଶ୍ୟ ଦେଖିବା କଥା।
ନା ଆମ ଜଗନ୍ନାଥ ମନ୍ଦିର ବିଶ୍ୱ ପ୍ରସିଦ୍ଧ। ପ୍ରଭୁ ଜଗନ୍ନାଥଙ୍କୁ କିଏ ନ ଜାଣିଛି ତାଙ୍କର କୃ
ଯାହା ଆମର ବର୍ଷା ଦିନେ ଯାଆନ୍ତି ବୁଲି ବୁଲାକି ଆ ସନ୍ତି।
ଏଇଥର ଯେ ରଥଯାତ୍ରାରେ
ସିଏ ଯିବେ ବୋଲି ତା ବାପା ବାହାରିଛନ୍ତି ଯେ ତାଙ୍କ ଦେହ ଖରାପ ବୋଲି ମନା ହଁ ଯିବେ ଵା
ଓ ହୋ, ହୁଁ।
ଆମର ବର୍ଷା ଦିନେ ରଥରେ ନହେଲେ ବାହୁଡା ହୁଁ ବାଉଡାରେ ନା ନା ରଥରେ ଦିଟା ଇଏରେ ବର୍ଷା ଦିନେ ଯାଆନ୍ତି ଆମର
ଓହୋ ଓ ମୁଁ ତ ଜାଣନ୍ତି ପ୍ରଭୁଙ୍କର ରଥ ଯାତ୍ରା ହଉ କି ବାହୁଡା ଯାତ୍ରା ହଉ ଦେଖିବା ପାଇଁ କି ସମସ୍ତଙ୍କ ମନରେ ଆଗ୍ରହ ଥାଏ। ଆଉ ଆମ ପାଖରେ ମଧ୍ୟ ଅଛି ଜଗନ୍ନାଥ ମନ୍ଦିର କିନ୍ତୁ ସେଇଠି ଏତେ ଭଲ ହୁଏନି ଯେମିତି ପୁରୀରେ ଭଲ ହଉଛି ମାନେ ବିଶ୍ଵ ପ୍ରସିଦ୍ଧ ଗୋଟେ ଏତେ ବଡ ରଥ ଯାତ୍ରା ଏତେ ବଡ ରଥ ଏତେ ବଡ ରଥ ନୁହେଁ। କିନ୍ତୁ ତଥାପି ଛୋଟ।
ଏଇ ରଥକୁ ପୁରିକି ଆସନ୍ତି ଓଡିଶା ବାହାରୁ ଲୋକ।
ହୁଁ, ହୁଁ ଓଡିଶା ବାହାରୁ କଣ କହୁଛନ୍ତି? ବିଭିନ୍ନ ଦେଶରୁ ଆସନ୍ତି ଲୋକ।
ହୁଁ। ଆଉ ଏ ବର୍ଷ ତ କଣ ଟିକେ ଭିନ୍ନେ ରକମ କରିଦେଇଛି। ଆଧାର କାର୍ଡ ଫାଦର କାର୍ଡ ନେଇକି ଯିବା ପାଇଁ ଏ ବର୍ଷ କଣ କହିଲେନି।
କଣ କହିଲେ?
ହୁଁ, ଏବ ବର୍ଷ ଆଧାର କାର୍ଡ ଆଧାର କାର୍ଡ ନେଇକି ଯିବା ପାଇଁ କହିଛନ୍ତି ଆଧାର କାର୍ଡ
ଆରେ ନା ଆଧାର କାର୍ଡ କହିବାର କାରଣ କଣ କି? ହୁଁ, ବାହାରୁ କାଳେ କଣ କିଛି ଅସୁବିଧା ହବ ସେଥିପାଇଁ। ହଉ ତାହେଲେ ସେ ବିଷୟରେରେ ଛାଡବୁ ଆପଣଙ୍କ ଆଡେ କଣ କେମିତି ନା ବାହାଘର ସିଜନ ଚାଲିଛି?
ହୁଁ, ଆମର ବା ଆଜି ଆମ ଘର ଭାଇ ଭିତରେ ଗୋଟିେ ବାହାଘର ଆଜି।
ଓହୋ ଏବେତ ସ ଆଜି ସଵ୍ ପ୍ରାୟ ସବୁ ଗାଁ ରେ ମଧ୍ୟ ପାଖ ପାଖରେ ବାହାଘର ଚାଲିଛି ଆମ ଗାଁରେ ମ ଚାଲିଛି ଗୋଟେ ପୁଅ ବାହାଘର ରହିଛି। ଯିଏ ଭାଇ ହିସାବରେ
ହୁଁ, ଏ ରାତି ରାତି ବାହାର
ହଁ, ହଁ। ଏବେ ତାଙ୍କ ବାଣ ଗୁରାକ ଦେଖିବା କଣ କେମିତି ଫୁଟ କଟୁଛି କଣ ନାହିଁ ସେଗୁଡ଼ାକ ଟିକେ ଚେକ୍ କରୁଛନ୍ତି ମାନେ ଦେଖୁଛନ୍ତି କଣ କେମିତି ଗୋଟେ ଗୋଟେ ବାଣ ଫୁଟଉଛନ୍ତି।
ହୁଁ, ହୁଁ ସେ ପୁଅ ବାହାର ଯେ ତାଙ୍କ ଘର ଟା ସେ ଟିକେ ଗାଁ ମୁଣ୍ଡରେ ଆମ ଆସିକି ରହିଛୁ ଏ ମୁଣ୍ଡରେ ଏ ଆମେ ଯାଇନଉ ସେ ପୁଅ ଯାଇଛି ସେ ପୁଅ ଯାଇଛି ଆମେ ଯାଇନଉ କେହି।
ଆ ଯିଏ ହେଲେ ତ ଜଣେ ଯାଇଛନ୍ତି। ଆଉ
ହୁଁ, ଏ ସବୁ ଆଗଥରେ ଯେମିତି ଡ୍ରିଙ୍କ ପାର୍ଟି ସବୁ
ହୁଁ।
ସିଏ ସବୁ ଆଗତର ପଳେଇଛନ୍ତି ଆଉ ଖିଆ ପିଆ ଖିଆ ପିଆ ଟିକେ ହବ ଇଏ ହବ ମଉଜ ମସ୍ତି କରିବେ।
ହୁଁ ଆଜିକାଲି ବହୁତ ମଦ ପିଉଛନ୍ତି।
ହୁଁ।
ହୁଁ।
ଆଉ
ହଁ ଦେଖିବା କଣ ହଉଛି ଆଉ ରଥଯାତ୍ରା କୁ ତ ସୁବିଧା ଯଦି ହୁଏ, ନିହାତି ପ୍ରଭୁଙ୍କ ଦର୍ଶନ ହବ। ଆଉ ଏଥର ରଜରେ କଣ ପିଠା କରିଥିଲେ?
ରଜରେ ନା ରଜର ତମି ପିଠା ଫିଠା ସବୁ ଆମ୍ବ ଫାମ୍ବ ଖିଆ ଖୁଇ ଆମର ରଜର କଣ ଅଛି? କାକରା ପିଠା ହୁଏ, ଚକୁଳି ପିଠା ହୁଏ।
ଆଛା ଆଛା ଅ ହଁ। ଆଉ ପୋଡ ପିଠା ବନେଇ ଆସେ ନା?
ହଁ।
ତାର କେମିତି କେମିତି କଣ ବନାନ୍ତି ମତେ ଟିକେ କହିବେ କି? ମୁଁ ମୋ
ପେସ୍ ପେସରେ ପେସରେ
ହଁ, ସେଟା ତ ସିଝା ଯାଏ ନା ପୋଡା ଯାଏ କହିଲେ?
ନା ପ୍ରେସରରେ ବନେଇ ପାରିବୁ!
ପାଖାପାଖି ଦେଖିଛି, କିନ୍ତୁ ବନେଇନି। ଯଦି ଆଉଥରେ କହିଦେବେ, ମୁଁ ବନେଇବାକୁ ଚେଷ୍ଟା କରିବି। ପ୍ରେସରରେ ଯଦି କରାଯିବ! ତାହେଲେ ଘିଅ ଘିଅ ନହେଲେ ତେଲରେ ବନାହବ ନା କି?
ହଁ ହଁ ହଁ ଦେଇଦେଇକି କାଠୁଆ କରିକି ଢାଲ୍ ଦବ। ଢାଲଦେଇ ପ୍ରେସର ଦେଇଦବ। ଯିଏ ଗୋଟ୍ ଦି ମିନିଟ ରେ ସିଝିଯିବ। ଖୁଡ କିିଣି ବାହାରି ପଡିବ। ପେସର ଟାରେ ବଢିଆ ହୁଏ। ହୁଁ!
ହୁଁ,
ଆଉ ନହ ନେ ଆଉ ଯୋଉ, ନିଆଁ ଦେଇକି ପୋଡନ୍ତି। ସବୁ କଥା ପଢିବ ଯାହା ପକେଇ ପାରି
ଅ ପଡିବ ଆମର ଶୁଣନ୍ତୁ, ମୁଁ କହି ହୁଁ ଛେନା ପଡି ପାରିବ କି ନାହିଁ ପଡିବ?
ହ ହଁ, ପଡିବ ଛେନା ଯୋଉ ମୁଣ୍ଡା ମୁୁଣ୍ଡା ଛେନା।
ହଁ, ଆଉ କାଜୁ କିସ୍ ମିସ୍ ଆଉ ଚେରି ଆପଣ ଯେତିକି ଆଉ ଆଲମଣ୍ଡ ଯାହାବି ପକେଇ ପାରିବେ ନା କି?
ଯାହା ପକେଇବି କି ପୋଡି ପାରିବ ପିଠାଟା ସ୍ୱାଦ ଦ ନାଗିବ ନା ଯେତେ ପକେଇବ ସେତେ ସ୍ଵାଦ ନାଗିବ।
ଆଛା, ହଉ ଆପଣ ତ କହିଲେ ଏତେ କଥା ମୁଁ ନିହାତି ଚେଷ୍ଟା କରିବି ଆଉ। ହଉ ଟେ ମାନେ ମାନେ ଭଲ ନୂଆ ନୂଆ ଖାଦ୍ୟ ବନେଇବାକୁ ଭଲ ଲାଗେ। ହୁଁ ଏଇଥର ରଜରେ ମଧ୍ୟ ଆମର ବିଭିନ୍ନ ପ୍ରକାରର ପିଠା। ପିଠା ତ କିଣା ହେଇକି ଆସେ ସାଧାରଣତଃ। କିନ୍ତୁ ପିଠା ବିଭିନ୍ନ ପ୍ରକାରର ହେଇଥିଲା, ଯେମିତି ଆରିସା ପିଠା, ଚକ କକୁଳି ପିଠା ତ କମ୍ପଲସରି ହୁଏ। ହଁ ଆଉ ପୋଡ ପିଠା ମଧ୍ୟ ହେଇଥିଲା। ଆଉ ଏମିତି ସବୁ ହେଇଥିଲା ଆଉ।
ହୁଁ ହୁଁ ଆ ଛେନା ପୋଡ଼ କରିିକି
ଆଉ ରଜ ଗାଏ। ଭ ଏମତି କଣ ହୁଏ? ମାନେ ଭଲ ବଡରରେ ହୁଏ ନା ଏମିତି ଖାଲି ଦୋଳି ପଡେ, ନା କଣ କଣ କେମିତି ହୁଏ?
ହଁ, ନଳି ପଡେ-ଏ ଯୋଉ ତିନି ଚାରି ଦିନନାଖା ଭୋଜି ଫୋଜି ହୁଏ-ଏ। ଏ ସେ ସବୁ ପିଲା ପିଛିିକା ଖାଆନ୍ତି ନା ଆମ ଆମ ଏପ୍ ପଟରେ ନାହିଁ ଯୋଉ ସ୍ତ୍ରୀ ଲୋକ ଯାଇ ଖାଇବା, ଆଉ
ନା ଆମ ଆଡେ ସବୁ ଯାହା ବି ଫଂକ୍ସନ ହେଲା ସ୍ତ୍ରୀ ଲୋକ ମାନେ ଝିଅ ମାନେ ସମସ୍ତଙ୍କୁ ଡକାଯାଏ। ଉହୁଁ ଆଉ ସମସ୍ତେ ଯାଇକ୍ କିଏ ବି ଭାଗ ନେଇକି ସେଠି, ହୁଁ ଜିତନ୍ତ ସବୁ ଯାହା ବି ଆଯ୍ୟକ୍ରମ ରହିଥାଏ। ତ କୋଉ ଭାଗ ନେଇଥାନ୍ତି ଆଉ ଯାହାବି ପୂଜା ପାର୍ବଣ ହେଲା ସବୁଠି ଅଂଶଗ୍ରହଣ କରିପାରିଥାନ୍ତି, ଆଉ ଭୋଜ ଜି ଭାତରେ ମଧ୍ୟ ଯାଇପାରନ୍ତି କିଛି ସେମିତି କିଛି ଅସୁବିଧା ନଥାଏ ସମସ୍ତଙ୍କୁ ଅ ପ୍ରବେଶ। ତ ସେଇଭଳିଆ କଥା ଆଉ, କୁଆଡେ ହଁ ନା ନା ନା, ଡ ବେଳେବେଳେ ଡକା ଯାଏ, ବି ମାନେ ଘର ଘର ଥାନ୍ତି ଡକାଯାଏ।
ହୁଁ। ଆମର ଆ ସେମିତି କିଏ ଗନେ ଯିବେ ନ ଗନେ ନାଁଇ ଏୟା ଆଉ ଘରେ ଏ ବର୍ଷ ରଜ ତ ଏଇ ଯୋଉ ଖରା ପା ହେଇକି ଦୁନିଆ ଇଏ ହେଲା ଯେ ବେଶୀ ଗରମଟା ଟିକେ ଏବ ବର୍ଷ ଅଧିକ ବର୍ଷା ଦିନେ ମେଘ ମେଘ ହୁଏ ଟିକେ ଥଣ୍ଡା ନାଗେ ଭଲ ନାଗେ, ଆ ଏବର୍ଷ ତ ସେଯୋଉ ଯାହା ଗୋଟେ ଦିନ ଟିକେ ଭଲରେ ଇଏ ହେଇଛି, ଆଉ
ମଧ୍ୟ ଆମ ଆଡେ ମଧ୍ୟ ବହୁତ ମେଘ ହେଲା ଦିନରେ ତ ଖରା ହେଲା ରାତିରେ ମେଘ ହେଲା କଣ କରିବ ଯାହା ଯେତିକି ହେଇପାରିଲା ଘରେ ପିଠା ପଣା ଖାଇ କି ମଜା ମସ୍ତି। ଆଉ ଚା ଟିକେ ଯାଇକି ଦୋଳି ଖେଳିଲୁ। ଆମର ବିଭିନ୍ନ ପ୍ରକାରର ଦୋଳି ପଡିଥିଲା ହଁ ଆଉ ଗୋଟେ ଫାଷ୍ଟ ପ୍ରଥମ ଦିନ ଯୋଉ ପ୍ରଥମ ରଜ ସେ କେବଳ କିଛି ପବନ ହେଇଥିଲା ଆଉ ତ ବାକି ଦି ଦିନ ମେଘ ହେଲା ଆଉ ତମ ଘରେ ନହେଲେ ବଡ ବଡ ଜା
ନା ମେଲୁଡି ଫେଲୁଡି ଆମ ଏପଟରେ ମେଲୁଡି ଫେଲୁଡି ହୁଏନି।
ଓହୋ ହୁଏନି ତାହେଲେ ନା ଆମର ହୁଏ ଭଲସେ ଆଉ ଏଥର ବି ଯା ତ୍ରା କରିବି ବୋଲି ଭାବୁଥିଲେ କିନ୍ତୁ ମେଘ ସବୁ ଅଡୁଆ କରିଦେଲା।
ହୁଁ
ହୁଁ।
ଆ ମେଘ ତ ଯାହା ହେଲା ହେଲା ଆଉ ତ ମେଘ ହବାର ସମ୍ଭା ନାହିଁ ଦେଖିଆ କଣ ହବ ଆଉ।
ହଁ ଆଜି ତ ପ୍ରବଳ ଖରା ହଉଛି କର୍ ମଧ୍ୟ ଖରାଠୁ ଅଧିକ ଗୁଳୁଗୁଳି ହଉଛି।
ହଁ ଆଜି ଟିକେ ହଁ ଆଜି ଟିକେ ଗୁଳୁ ଗୁଳି ଟା ହଉଚି।
ହୁଁ କାଲି ଅପେକ୍ଷା ଆଜି ଟିକେ ଅଧିକ ଗୁଳୁ ଗୁଳିଟା ହଉଛି ନିହାତି ହଁ।
ହୁଁ।
ହୁଁ। ହଁ ସେଭଳିଆ କଥା ଆଉ ତାହେଲେ ଖାଖୁଇ ସ ଲେନେ ହଁ ହଉ ଆଉ କେତବେଳେ ହୁଁ ମୁଁ କହିଲି ଆଉ କେତେବେଳେ କଥା ହବା। ମୋର ଟିକେ କାମ ଅଛି ମୁଁ ରଖୁଛି ତାହେଲେ।
କେତେ